ହ୍ୟାଲୋ।
ହୁଁ ହ୍ୟାଲୋ, ହଁ ହ୍ୟାଲୋ।
ହଁ ଆଉ କଲ କଣ କରୁଚ?
ଏଇ ଏଠି ବସିଛି ଆଉ।
ଓ ହୁଁ। ଆଉ ଆଉ କଣ ଯୋଉ ତମ ଆଡେ ଯୋଉ ଏସ୍ ଜି ଗ୍ରୁପ୍ ତମେ କରିଛ?
ହଁ।
ଏସିଜି ଗ୍ରୁପ୍ ରୁ କିଛି ଲୋନ ଫୋନ ନଉଛ ନା ନାଇଁ?
ଲୋନ୍ ନଉଛି।
ତମ ଗ୍ରୁପ୍ ଉଠଉଛ ଲୋନ୍ ନା ନାଇଁ ଉଠଉନା?
ହଁ ଗ୍ରୁପ୍ ଉଠଉଛି ଲୋନ୍।
ଏ ଏବେ ତ ଆମର ଗ୍ରୁପ୍ ଆମେ ପ୍ରାୟ ଦଶ ଲକ୍ଷ ଟଙ୍କା ଉଠେଇଛୁ, ଦଶ ଜଣ। ଆମେ ଦଶ ଦଶ ଜଣ ଦଶ ଲକ୍ଷ ଟଙ୍କା ଉଠେଇଛୁ। ଜଣକା ଲକ୍ଷେ ଲକ୍ଷେ ଭାଗ ଆମର ପଡିଲା। ଆମେ ନେଇକି ସେଇଟା ଉ କଣ ନା ଆମର ସେଟା ଦର୍ଶୀ ଗାଈ ଆମେ କିଣିଛୁ ସେଇଥିରେ ସେଇ ଲୋନ ଆକାରରେ କିଛି ଲାଭ ମିଳିଲେ ସେଇ ଉ ମାନେ ଲୋନ ରୁ କିଛି ମାନେ ଦର୍ସି ଗାଈ କିଣିଲୁ ଦର୍ସି ଗାଈ ଯୋଡେ କିଣିଦେଇଛୁ। କିଣିକି ତାର ଲ କ ରହିଛନ୍ତି ମୁଁ ମୁଁ ବି ନିଜେ ଖଟୁଛି। ସେଠି କଣ ନା କ୍ଷୀର ସବୁ ବି ଉଁ ବିକ୍ରି ହବା ପାଇଁ ଯାଉଛି ଆମର ଏଇଠି ଭୁବନ ସୋସାଇଟି ଅଛି। ସେଇ ସୋସାଇଟି କି ପଠଉଛୁ କ୍ଷୀର। ସେଠି ବିକ୍ରି ବ ଟା ହଉଛି ଆଉ ସେ ଯୋଉ ଯାହା ଗାଈଙ୍କର ଖାଦ୍ୟ ହଉଛି ଆଉ ଯାହା ଆମେ ଉଁ ଯୋଉ ଲୋନ୍ ଆଣିଛୁ ସେଇଟା ମୂଳେ ସୁଧ ଏମିତି ମିଶେଇକି ସୁଝୁଛୁ ଆଉ।
ଆଉ ତମ ଗ୍ରୁପ୍ ରେ ଏକାଠି ହେଇ କିଛି କରୁନ?
ହଁ ଏକାଠି ହେଇକି କରୁଛୁ ବଢି। ହ ବଢି ଏକାଠି ହେଇକି ସବୁ କରୁ ସମସ୍ତେ ବଢି କରୁଛୁ ସେ ଷ୍ଟଲ୍ ପଡୁଛି ଆମର ଏଠି। କୁନି ଦ୍ଵାରକା ଏବେ ଯାଇଥିଲୁ। ଉ ସେଠି ଷ୍ଟଲ୍ ପଡିଥିଲା ସେଠୁ ସାର୍ ମାନେ ସବୁ ଆସିଥିଲେ ଉ ସବୁ ଗୁପ୍ ର ଅ ମହିଳା ମାନେ ଯାଇଥିଲେ। ସେ ଯାଇଥିଲେ ସେ ଯିଏ ଷ୍ଟଲ୍ ଯାହାର ଭଲ ଷ୍ଟଲ୍ ହେଲା ପ୍ରାଇଜ୍ ମିଳୁଛି। ଆମକୁ ବି ମିଳିଥିଲା ପ୍ରାଇସ୍। ଆମର ବଡିରେ ଆମେ ଫାଷ୍ଟ ହେଇଥିଲୁ ଆମକୁ ପ୍ରାଇଜ୍ ମିଳିଥିଲା।
ହୁଁ ହୁଁ
ତେଣୁ ଆଗକୁ ଆମେ ଆଉ କିଛି ବଢିବା ପାଇଁ ଚାହୁଁଛୁ ଆଉ।
ହୁ ହୁଁ
ଲୋନ୍ ଫୋନ୍ ଆ ଲୋନ୍ ଆଣିକି ଆମେ କିଛି ଆଉ ବଢ଼ିବା ପାଇଁ ଚାହୁଁଛୁ ଆଉ।
ଆ ମେସିନ୍ ଆଣିଛ ବିରି ଯୋଉ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ବିରି ମେସିନ୍? ଚୁରା ମେସିନ୍ ସବୁ ଆଣିଥା ରଖିଛଅ ନା?
ହଁ ଆମର ଧାନ ମେସିନ୍ ଆସିଛି ଉ ଯଉ ଗ୍ରାଇଣ୍ଡିଙ୍ଗ କରିବା ପାଇଁ ଆସିଛିି ବିରି ମେସିନ।
ହ
ପ୍ରତ୍ୟେକ ମେସିନ୍ ଆସିଛି ଏଇଟା ଇଏ ହେଉଛି ଉମ୍ ପେସା ହଉଛି ସେଥିରୁ ଯାହା ଆମର ଅ କେଜି ହିସାବରେ ଆମେ ପନ୍ଦର ଟଙ୍କା। ସମସ୍ତଙ୍କଠୁ ରଖୁଛି ସମସ୍ତେ ବି ଏଠି ପେଶୁଛନ୍ତି ଆଣିକି। ବସେଇକି ଆମର ଏଠି ଇଏ ହଉଛି ଉ ସେଇ ଯୋଉ ଆମେ ଯୋଉ ସବସିଟିରେ ଆଣିଥିଲୁ।
ହୁଁ
ଟା ହଉଛି ସବସିଡି କେତେ ପଇସା କଟିଲା ଆଉ କେତେ ପଇସା ଆଁ ଆମେ ସୁଝୁଛୁ ଆଉ।
ହୁଁ ହୁଁ ଆଉ ଆଉ ତମର ଆଉ କଣ ଲୋନ ଆ ଖାଲି ସେଇ ଗୋଟେ ଲୋନ କରିଛ ନା ଆଉ କଣ କରି
ନା ପଞ୍ଚାୟତ ପଞ୍ଚାୟତ ଲୋନ ପଞ୍ଚାୟତରେ
ହଁ
ପଞ୍ଚାୟତରୁୁ ଆମେ ଆଣିଥିଲୁ ଦୁଇ ଲକ୍ଷ ଟଙ୍କା ଦଶ ଜଣ ମିଶିକି। କି ଆମେ ଦୁଇ ଲକ୍ଷ ଟଙ୍କା ଆଣିଥିଲୁ। ହୁଁ ଜଣକା ଭାଗ ପଡିଲା। ସେଇ ଯୋଉ କୋଡିଏ ହଜାର ଲେଖେ ଜଣକା ଭାଗ କୋଡିଏ ହଜାର ଲେଖେ ପଡିଲା। ଯେ ସେଇଟା ଆମେ ଆଉ ଭାଗ କଲୁନି ସମସ୍ତେ ମିଶିକି ଗୋଟେ ଅନ୍ କରୁଛୁ ଇଏ। ମାନେ ଲୁଗା ପ ଲୁଗା ଆଉ ଉଁ ଷ୍ଟେଶନାରୀ ଜିନିଷ ଆଣିକି ଆମେ ଗୋଟେ ଦୋକାନ ଖୋଲିଛୁ। ସେଇ ଦୋକାନରେ ଆମ ଦଶ ଜଣ ଯାକ ଯାଉଛନ୍ତି। ଉ ପାଞ୍ଚ ଜଣ ଆଗେ ସକାଳେ ପାଞ୍ଚ ଜଣ ଯାଉଛନ୍ତି। ବିକ୍ରି ବଟା ହଉଛି ପୁଣି ସନ୍ଧ୍ୟା ବେଳକୁ ଆଉ ପାଞ୍ଚ ଜଣ ଯାଉଛି। ଅଛନ୍ତି ବିକ୍ରି ହଉଛି ସେଠି
ଓ ହ
ଆ ତ ଆଉ ତମର ଅଛି ଏସ୍ଏଜିି ଗ୍ରୁପ।
ହୁଁ ଆମର ବି ଏସ ଯି ଅଛି। ଆମେ ଲୋନ୍ ବ୍ୟାଙ୍କ ଲୋନ ଆଣିଛୁ ପଞ୍ଚାୟତ ଲୋନ୍ ଆଣିଛୁ। ତୁ ଆଣିକି ଆମର ଛତୁ ଫାର୍ମ କରୁଛୁ। ହ ହ ଛତୁ ଫାର୍ମ ଆଉ ହଉଛି ବ୍ରଏଲର। ବ୍ରଏଲର ଆଣିକି କରିଛୁ ସବସିଡି ଆମର ଲେଡିସ୍ ମାନଙ୍କ ପାଇଁ ପଚାଶ ପରସେଣ୍ଟ ଇଏ କିଛି ଅଧା ପଇସା ଦେଇକିରି ଆଉ ସେମିତି ଆମେ କାମ କରୁଛୁ ବହୁତ ଭଲ ବି ଲାଭ ହଉଛି।
ହ
ବ୍ରଏଲର ରେ ଆଉ ଛତୁ ଫାର୍ମ ବି ସମସ୍ତେ ମିଶିକି କରୁଛୁ।
ହ
କରିକି ଏଥିରେ ପ୍ରାୟ ଆମେ ଜଣକ ଆମର ପ୍ରତି ମାସରେ ଆମର ହବ ତିରିଶି ଚାଳିଶି ହଜାର ଟଙ୍କା ଲାଭ ଆମେ କରୁଚୁ ଆମେ ପଚାଶେ ଷାଠିଏ କୋଉ ମାସରେ ଏମିତି ହଉଚି। ଲାଭ କରୁଚୁ ତାକୁ ନେଇକି ଯାହା ମାନେ ପିଲାମାନାନଙ୍କୁ ପାଠ ପଢେଇ ପାରୁଚୁ। ଆଉ ନିଜେ ବି ନିଜର ଆଉ ଜେ ପଇସା ପତ୍ର ଆମେ ନିଜେ କରୁଚୁ ଆମ ଆମ ପୁଅ ପିଲା ମଙ୍କୁ କିଛି ବି ମୁନୁ ସେଇଥିରେ ଆମେ ବି ନିଜେ ବି ଘର ଚଳଉଚୁ। ଆଉ ସୁଭଦ୍ରାଠ ସୁଭଦ୍ରା ପଇସାରେ ବି ଆମେ କିଛି କରୁଛୁ
ହଁ
ସେଥିରେ ବି ମିଶେଇଚୁ ଯେ ସେ ନିଜେ ନିଜେ କିଛି କିଛି ବେପାର କରୁଚୁ ଗାଁ ଆଉ ଚାଷ ବାସ ବି କିଛି ଲଗଉଚୁ। ପଇସା ଚାଷ କରିକି ଆମେ ଦି ପଇସା ଅଧିକ ଇନକମ ହବା ପାଇଁ। ଆଉ ତମ ଆଡେ ଏ ବର୍ଷ ଆମ୍ବ କେମିତି ହେଇଥିଲା?
ଆମଆଡେ ଆବ ଏନ୍ତିତି ଅଳ୍ ପ ପରିମାଣେ ଆସିଥିଲା ବେଶୀ ଆସିନି। ଏପାଳି ଅଳ୍ପ ପରିମାଣରେ ଆସିଥିଲା। ହେଲେ ବି କେଜି ଷାଠିଏ ସତୁରି ଟଙ୍କାରେ ଯାହା ଯେମିତିବି ଫାର୍ମ ଆମର ଅଛି ଆମ୍ବ ଫାର୍ମ। ଆମ୍ବରେ କି ବେଶୀ ପରିମାଣରେ ଆମ୍ବ ଆସିନଥିଲା ଅପ୍ଲରେ ଆସିଥିଲା ଏମ ବି ଆମେ କଣ ନା ଯାହା ବିକ୍ରି କଲୁ
ହୁଁ ହୁଁ।
ବିକ୍ରି କଲୁ ଯାହା ଆଉ ଯାହା ଘରେ ଖାଇଲୁ ବନ୍ଧୁବାନ୍ଧବ ଏମିତି ସମସ୍ତିଙ୍କି ଅଳ୍ପ ବହୁତ ଯାହା ଦିଆଗଲା ଆଉ।
ଉ ହୁଁ। ଆଉ ବାଡିରେ ବଡ ଗଛ କଣ କରିଚ?
ଆଉ ନଡ଼ିଆ ନଡ଼ିଆ ଗଛ ଅଛି ଆଉ ଉ ନଡିଆ ବି ହୁଏ ନଡିଆ ବି ବିକ୍ରି ହୁଏ। ଏ ନଡ଼ିଆ ଦୋକାନକୁ ସବୁ ଦେଇ ଦଉ ସେଠି ବିକ୍ରି ହୁଏ। ସେମାନେ ନେଇକି ବିକ୍ରି କରନ୍ତି ସେ ସେଥିରୁ ବି ଅଳ୍ପ ବହୁତ କିଛି ପାଉ। ଆଉ ଆମ୍ବ, ନଡ଼ିଆ, ପଣସ
ହ
ସ ପ୍ରତ୍ୟେକ ଗଛ ଅଛି।
ହୁଁ।
ବିକ୍ରି ବଟା ହୁଏ ଆଉ।
ବାଡ଼ିରେ ବଗିଚା କରିଚ?
ହଁ ବଗିଚା ହେଇଚି ଫାର୍ମ ହେଇଛି।
ହୁଁ ହୁଁ।
ସେଇଠି ଫାର୍ମ ରେ ସବୁ ବିକ୍ରି ବୁଟା ହୁଏ ଆଉ।
ହଁ
ଆ ଆଉ
ହୁଁ। ହଁ ଗାଁ ଆଡେ କେବେ ଯାଇଥିଲ ନା ନାହିଁ।
ହଁ ଯାଇଥିଲି ଗାଁରେ ଯାଇଥିଲି ସେଇ ଯୋଉ ରଜ ଟାଇମ ରେ ଯାଇଥିଲି। ଏ ରଜ ଟାଇମ୍ ରେ ଯାଇଥିଲି ଯେ ସେଠି ଦେଖି କି ବୁଲିକି ଆମର ତ ବଢିଆ ରଜ ହୁଏ।
ଉଁ।
ରଜରେ ଆମେ ରଜରେ ଆମେ ବୁଲିକି ଏଠି ବହୁତ ମଜା କଲୁ ସବୁ ଭଉଣୀ ମାନେ ଆସିଥିଲେ। ଆମେ ଛଅ ଭଉଣୀ, ସବୁ ଭଉଣୀ, ଭାଉଜ, ଭାଇ। ଉୁଁ ସମସ୍ତେ ଆସିଥିଲେ ଏଠୁ ସେଠିରୁ ରୋଷେଇ ବାସ ସମ ଗହଳି ହେଲା ବଢିଆ ମଜା ହେଲା। ରୋ ବହୁତ ଲୋକ ଆସିଥିଲେ। ଆମେ ସମସ୍ତେ ମିଶିକି କିଏ ଭାତ କିଏ ତରକାରୀ କିଏ ଡାଲି ଏମିତି ସବୁ ସମସ୍ତେ ମିଶିକିରି କଲୁ। ମିଶିକିରି କଲୁ, ମିଶିକରି ଖାଇଲୁ ବିଭିନ୍ନ ଜାଗାକୁ ବି ବୁଲି ଗଲୁ। ଉଁ ସବୁ ଠାକୁର ମନ୍ଦିର ସମସ୍ତେ ବୁଲିଗଲୁ। ଉଁ ବୁଲିକି ସେଠି ବହୁତ ମଜା ହେଲା। ରଜ ଟା ଏଥର ବହୁତ ମଜା ହେଲା।
ହୁଁ ହୁଁ।
ଏ ରଜ ପର୍ବରେ ଉଁ। ତମର କେମିତି ରଜ ହେଲା?
ଆମର ରଜ ବି ସେମତି ହେଇଛି ସେ ଏବେ ଏକା ପିଲାମାନେ ଟିକେ ଭଲସେ ରଜ ପାଳନ କରୁ ଯେମିତି ଆମର ଯେତେବେଳେ ଆମେ କରୁଥିଲୁ ସେତେବେଳେ ଏମିତି କିଛି ନ ଥିଲା। ଖାଲି ଆମର ଏ ଗାଁରେ ସବୁ ପଟା ଦୋଳି ସବୁ କାହାର ଗଛରେ କାହାର ଘରେ କରିଥିବେ। ସକାଳୁ ଖାଇ ଦେଇକିରି ଆମେ ପିଠା ଖାଇବୁ, ନୂଆ ଡ୍ରେସ୍ ପିନ୍ଧିବୁ, ପିଠା ପିଠା ଖାଇ ଦେଇକିରି ଆଉ ଯା-ଯାଉ ହଉଚି ରଜ ବୁଲି। ଏବେ ଯେହେତୁ ଆମର ଟିକେ ବୟସ ହେଲାଣି ହେ ସେ ସାଢୀ ପିନ୍ଧି ଗାଁ ର ଯୋଉ ଆମର ଝିଅ ମାନେ ସବୁ ଆସିଚନ୍ତି ଦେ ଦେଖା ଚାହା ସମସ୍ତଙ୍କ ସହିତ ପରିଚିତ। ସବୁ ଛୋଟବେଳର ଯୋଉ ପିଲାମାନଙ୍କ ଗାଁ ଝିଅ ମାନେ ଆମର ସବୁ ଆମ ସାଙ୍ଗସାଥି ମାନେ ତାଙ୍କୁ ସବୁ ଦେଖିଲୁ। ତା ପରେ ଗାଁ ମନ୍ଦିର ମନ୍ଦିର ଆମ ଗାଁରେ ଶିବ ମନ୍ଦିର, ତାରିଣୀ ମନ୍ଦିର ସବୁଆଡେ ବୁଲିଲୁ। ଜଙ୍ଗଲ ଜଙ୍ଗଲ ଏରିଆ ଟିକେ ବୁଲିଲୁ।
ଆଉ ଯୋଉଠି ସବୁ ମଝିରେ ମଝିରେ ପାର୍କ ସବୁ ଗୋଟେ ଗୋଟେ ଅଛି। ସେ ପାର୍କ ସବୁ ଗଲୁ ଦୋଳି ଖେଳିଲୁ। ଏମିତି ଆଉ।
ବହୁତ ମଜା କରି ଆସିଲୁ ଆଉ।
ଓହୋ ସେମିତି ବହୁତ ମଜା ରଜ ଟା ତ ବହୁତ ମଜା ହେଲା। ଆଉ ହଉଚି ଆଉ ପିଲାମାନେ ବି ରଜକୁ ଯାଇଥିଲେ ଘରକୁ।
ଉଁ ହୁଁ।
ତାଙ୍କୁ ନେଇକି ଯାଇଥିଲୁ। ପିଲାମାନେ ସେଠି ବି ସେମାନେ ମାମୁଁ ଦୋଳି ହେଲା ଭଲରେ। ଏଇ ଯୋଉ ପଟା ଦୋଳି ସେଇ ଯୋଉ ଅ ନିଶୁଣୀ ଦୋଳି। ଆଉ ଏମିତି ବିଭିନ୍ନ ପ୍ରକାର ତିନି ଚାରି ପ୍ରକାରର ଦୋଳି। ସେଠି ହେଲା ଦୋଳି ହେଇକି ଆଉ ଦୋଳି ହେଲା ସେଠୁ ଦୋଳିରେ ସେଠି ବସିକି ପିଲାମାନେ ସମସ୍ତେ ମଜା କରିବେ। ବୁଲିଲୁ, ଦେଖିଲୁ।
ହୁ ଆଉ ଆ ଗାରେ ଅଛନ୍ତି ଆ ନ ନା ସେ ଗାଁରେ ରହୁଛନ୍ତି
ହଉ ରହୁଛି ମୁଁ କିଏ ଯାଉଛି ରୋଷେଇ କରିବି
ହଉ